ହାଲୋ।
ଶୁଭସନ୍ଧ୍ୟା। ହାଲୋ। ହାଲୋ।
କଣ କରୁଛନ୍ତି?
ବସିଛି ଆଉ ତମେ?
ହ ତମେ କଣ କରୁଛ?
ଯଉ ମତେ ଗଛ ଲଗେଇବା ପାଇଁ କର ପାଇଁ ଭଲ ଲାଗେ ତ ଗଛରେ ଲଗେଇଛି ଯୋଉ ଗଛ ପାଣି ଦଉଛି ସେ ଗଛରେ।
ଅ ହଁ ସବୁ ଗଛ ଲଗେଇଛ।
ହାଲୋ।
ସୋ ଗଛ ସୋ ଗଛ ଲଗେଇଛ।
ନାଇଁ ନାଇଁ ପନିପରିବା ଗଛ ମାନେ ଯେମିତି କିି ବିଲାତି ଗଛ ଭେଣ୍ଡି ଗଛ ବାଇଗଣ ଗଛ ଲଙ୍କା ଗଛ। କହିବାକୁ ଗଲେ ମୁଁ ଆସିବି ହଁ ମତେ ଗଛ ଲ ପକେଇ ଭଲ ଲାଗେ। ଏରେ ଗଛ ଲଗେଇବା କାରଣ ମାନେ ଗଛ ତ ନଥିଲେ ଲୋକମାନେ ବି ମଡିଯିବେ ନା ଯୋଉ ଖରା ହଉଛି ଗଛ ଅଛି ବୋଲି ଲୋକ ପ ଯୁଆଡେ ବି ଯାଉଛନ୍ତି ଗଛ ତଳେ ଟିକେ ଛିଡା ହେଇ ପଡୁଛନ୍ତି କେତେ ଶାନ୍ତି ଲାଗୁଛି।
ନିହାତି ସବୁଠୁ ଭଲ ଲାଗୁଛି ଗାଁରେ ବଜାର ଅପେକ୍ଷା ଗାଁ ହିଁ ଭଲ ପରିବେଶ ଭଲ।
ହଁ। ଆମ ବାଡ଼ିରେ ସବୁ ଯାହା ସବୁ ଲଗେଇଛୁ ଉଁ ଯୋଉ ଆମର ଗାଈ ଅଛନ୍ତି ନା ତ ସାର ଫାର କିଛି ପକା ହଉନି ଗାଈର ଯୋଉ ଗୋବର। ସେଇ ଖତ ତିଆରି ହେ କି ସେଇ ଖତ ହିଁ ଆମର ମାନେ ସେଇ ପଛରେ ସବୁ ଲଗା ହଉଛି ମାନେ ପକେଇଛୁ ଭଲାନ ଯାହା ପରିବା ହଉଛି। ସବୁ ଖାଉଛୁ ମାନେ ଲଗେଇକି ଆଉ।
ଓହୋ।
ହୁଁ
କେତେ ଫଳିଲାଣି ନା ଫଳିନି ପରିବା?
ହଁ ମାନେ ଅଧା ଫଳିଲାଣି ତାପରେ ଏବେ ନୂଆ ନୂଆ ବି ମାନେ କରୁଛୁ ଆଉ। ଆଚୁଲି ଆମେ ବାହାର ଇଏ ପରିବା ଆଣିବା ପାଇଁ ନିଜ ଗଛର ଯୋଉ ପୁରା ହୁଁ ଇଏ ପରିବା ତାର ସ୍ଵାଦ ପୁରା ଅଲଗା ନା। ରୋଷେଇ କରିି ଖାଇଲେ ତାପରେ ଆମର ସବୁ ଚୁଲିରେ ରୋଷେଇ ହୁଏ ନା ଆମର ଯୋଉ ଗୋବରରେ ଯୋଉ ଘଷି ଜାଣିଥିବେ ଆପଣ।
ହଁ।
ଜାଳ ହୁଏ ହଁ ତ ସେଇ ସବୁରେ କରା ହୋଉଛି ଆଉ ଆପଣଙ୍କ ଗଛ ଲାଗେ ଲଗା ଲଗା ହେଇଛି କିଛି ମାନେ
ଆମ୍ ହୁଁ ଏବେ ଲଗେଇଚୁ। ଜହ୍ନି ଭେଣ୍ଡି ତାକୁଡ଼ି ଗୁଆଁର। ଆଉ ପୋଟଳ। ଆଉ କଣ ବା ଆ ଝୁଡ଼ଙ୍ଗ। ଭେଣ୍ଡି ବୋଇତାଳୁ। ଏବେ ମ ବର୍ଷା ହେଲା ତ ଏବେ ମ ମଞ୍ଜି ପୋତିଛୁ ଏବେ ଆଉ।
ଉଁ ହୁଁ। ଆମର ବି ଯୋଉ ମାନେେ ଯୋଉ ବାଇଗଣ ଛୋଟ ଛୋଟ ଯୋଉ ବାଇଗଣ ହେଇଥାଏ ସେ ପୋଡ଼ିକି ଖାଇଲେ ଭଲ ଲାଗେ। ବାଇଗଣ ହେ
ହଁ ବାଇଗଣ
ହଁ ଭେଣ୍ଡି ବି ହେଇଥିଲା। ଆଉ ଆମ ସାଇଡ୍ ରେ ମାନେ ଗଛ ଯୋଉ ଲଗେଇଛୁ ତା ବାଡ଼ ସାଇଡରେ କଲରା ଗୋଟେ ଗୋଟେ ଫଳିଛି ମାନେ କଲରା ଗଛ ଆପେ ଉଠିଛି ସିଏ।
କଲରା ଟା ଖାଇବା ନିହାତି ଦରକାର ଦେହ ପାଇଁ ପ୍ରତିଦିନି। ଗୋଟେ ଗୋଟେ କଞ୍ଚା ଖାଇବା ଭଲ ଦେହ ପାଇଁ।
କଲରା ର କୋଉଟା ଭଲ ଲାଗେ କହିଲେ ଯୋଉ ଗୋଟ ଦେଇକି ମସଲା ଭାଜନ୍ତିନି ଯୋଉ ଗୋଟା ମସଲା।
ଖାଁ।
ଏଇଟା ବୋହୁତ ଭଲ ଲାଗେ ସେଟା ତ ମୁଁ ଜଣିନଥିଲି ଥରେ ଏଇ କେମିତି କଲି କହିଲେ ଏନ୍ ମୁଁ କଣ କଲି ମାନେ ତାକୁ ମଝିରୁ କାଟି ଦେଇକି ଏ ତାକୁ ଲୁଣ ହଲ୍ ନା ଖାଲି ସରି ହାଲଦୀ ନୁହଁ ଲୁଣ ପାଣିରେ ତାକୁ ସିଜେଇ ଦେଲି ହେଲା ସିଜିଲା ପରେ ଯୋଉ ସ୍ ତୋରିଷ ଜିରା ରସୁଣ ଆଉ ଶୁଖିଲା ଲଙ୍କା ତାକୁ ମାନେ ଗ୍ରାଇଣ୍ଡିଙ୍ଗ କରିଦେଲି। ଗ୍ରାଇଣ୍ଡିଙ୍ଗ କରିକି ସେ ମସଲା ଟାକୁ ଅଁ ତେଲରେ ଟି କେ ମାନେ ଭାଜିଦେଲି ଟିକେ ଟିକେ ଟିକେ ରେଡ୍ ହେଇଗଲା ମାନେ ନାଲି ହେଇଗଲା ଯେ ଟିକେ ଟିକେ।
ହ
ହଁ ତ ତାକୁ ସେଇ କଲର ରେ ଦେଲି ତାପରେ ତାୱାରେ ଦେଇଦେବେ ତାୱାରେ ଦେଇକି ତାକୁ ଇଏ କରିବା ବଢ଼ିଆ ଲାଗିବ। ଯେ ମୁଁ ତ ଯେତେଥର କରିଛିି ମାନେ କଣ କହିଲେ ମୋର ମାନେ ଏତେ ବି ଭଲ ହୁଏନି ଯେଏନ୍ତି ମା କରେ ସେ ଆଉ
ମା ହାତ ରନ୍ଧା ଅଲଗା ନିଜ ହାତ ରନ୍ଧା ଅଲଗା।
ସତ କଥା। ଆଉ ଉଁ ଆମ୍ ଆଉ ଆପଣଙ୍କର ଫୁଲ ଗଛ ଲଗେଇଛନ୍ତି?
ନା ଫୁଲ ଗଛ ଲଗ୍
ଛ ଲାଗେଇଲେ ଭଲ ହୁଏ ଏବେ ଯଷ୍ଟ ମୁଁ ଏଇ ମାନେ ପାଣି ଦେଇକି ଗଲା ପରେ ଯିବି ମାନେ ଆମର ଦି ଟା କୁକୁର ରଖିଛି ମାନେ ଘର ପାଖେ ଯୋଉ କୁକୁର ଅଛନ୍ତି ତାଙ୍କୁ ଦେବି ଖାଇବା ପାଇଁ ଦିଏ, ମୋତେ ଭଲ ଲାଗେ ଛୋଟ ଛୋ କୁକୁର ହଉ ଛେଳି ଛୁଆ ହଉ ଧରିଆ ପାଇଁ ଭଲ ଲାଗେ ତାଙ୍କୁ।
ହ
ଆଉ ସବୁବେଳେ ଯେତେବେଳେ ମୁଁ ମାନେ ବାହାରକୁ ଯିବି କୁଆଡେ ବି ଯାଏ ମାନେ ଆସେ ସାଙ୍ଗ ସାଙ୍ଗେ ଡାକି ଦେଇ ତା ନାଁ ଗୋଟ ଜରଙ୍କ ନା କାଳିଆ ଜଣଙ୍କ ନା ବଳିଆ ହେଲା। ସାଙ୍ଗେ ସାଙ୍ଗେ ଡାକି ଦେବି ଯୋଉଠି ଥିବେ ଦୌଡିିକି ପଳେଇ ଆସିବେ ସେମାନେ।
ଯା ଆଉ
ସେଇଥି ନା ହଁ ତାଙ୍କ ପାଇଁ ଯୋଉ ଟପ୍ ଟେନ୍ ଯୋଉ ବିସ୍କୁଟ୍ ନୁହଁ
ହଁ।
ସେ ବିସ୍କିଟ୍ ଆଣିକି ତାଙ୍କୁ ଦିଏ ସବୁବେଳେ, ସେମାନେ ଖାଆନ୍ତି। ଆଉ କଣ ଖବର କୁହନ୍ତୁ?
ଖବର ବଢିଆ, ଗରମ ଗୁଳୁଗୁଳି ତ ଲାଗୁଛି ଟିକେ ଟିକେ।
ଗୁଳୁଗୁଳୁ ହଉଛିି ଇଆଡେ ବି ବହୁତୁ ହଁ ବର୍ଷା ନହେଲେ ବହୁତ ଅସୁବିଧା ପୁଣି ହେଇଯିବ, ଚାଷ କାମ ଷ୍ଟାର୍ଟ ହେଇଯିବ ନା ବର୍ଷା ଦିନ ହେଲେ।
ହ
କେବେ ଯାଇଛନ୍ତି, ଯେ ଆପଣଙ୍କର ଯେ ବିଲ ଆଡେ କେବେ ଯାଇଛନ୍ତି?
ହଁ ବିଲକୁ ନା ଯାଇଛୁ।
ହଁ ମୁଁ ବି ସେଇ ମାନେ କେବେ କହିଲ ବୋଧେ ସପ୍ତମ ଖଣ୍ଡେ ପଢୁଥିଲି ସେ କ୍ଲାସ୍ ରେ ପଢୁଥିଲି, ମୁଁ ଯାଇଥିଲି ବାପାଙ୍କ ପାଇଁ ଭାତ ନେଇକି ଯାଇଥିଲି ହେଲା ବିଲକୁ। ଆମ ଆମର ବିଲଟା ପୁରା ରାସ୍ତା କଡରେ ତାପରେ ଗୋଟେ ନାଳଟେ ଅଛି ହେଲା, ନାଳ ମାନେ ଯେ କେନାଲ କହନ୍ତି ପାଣି ଯାଉଥାଏ ଅଁ, ସେ ଆଗରୁ ସେଠି ପଥର ପଡିଥାଏ। ତ ମୁଁ ଆମେ ଆଗରୁ ସେ ପଥର ଦେଇକି ଯାଉ ବେଳେ ବେଳେ ସେ ପଥର ନଥାଏ ଏମିତି ପୁରା ଡ୍ରେ ହଁ ମାନେ ଅଣ୍ଟେ ପାଣିକି ହଁ ସେମିତି ଖାଲି ବି ଯାଇପାରିବ ହେଲା, ଥରେ କଣ ହେଲା ଆମ ର ତା ମାନେ ଯୋଉ ଧାନ ବୁଣା ହେଇକି ମାନେ ତଳା ଯୋଉ କରନ୍ତିନି ତଳା ଯୋଉ ଠେ ନିକି ତଳା ମୋର ଲୋକ ଉଁ, ହଁ ତଳା ପ-ଉଠି ଯାଇଥିଲା। ଆଁ, ତାପରେ ମାନେ ରୁ ରୁଆ ରୁଇ ଯେତେଲେ ର ମାନେ ରୁକ ନା କଣ କହନ୍ତି? ଉଁ, ଯେତେଳେ ଧାନ ରୁଅନ୍ତିନି ତଳି ରୋଇବା ପାଇଁ ହଁ ଯେତେବେଳେ ରୋଇବା ପାଇଁ ଏ ସଳେ ଲୋକ ଆସିଥିଲେ ହେଲା ବାପା ତଳା ଫୋପାଡୁ ଥିଲେ ତ ମୁଁ ସେତେବେଳେ ଆ ବାପାଙ୍କ ପାଇଁ ଖାଇବା ନେଇକି ଯାଇଥିଲି ଭାତ ନେଇକି ଯାଇଥିଲି ହେଲା ଯୋଉ ହିଡ ଯୋଉ ଥାଏ ଘାସ ହିଡ ସେ ହିଡରେ ଗୋଟେ ଜୋକ ନୁହଁ କି ମୋ ଗୋଡରେ ହଉଛି ଲାଗିଗଲା ଗୋଟେ ଜୋକ ଟେ। ମୁଁ ଜାଣିନଥିଲି ମୁଁ ତାକୁ ଯେତେ ଏମିତି ଟାଣୁଚି ସିଏ ଜମା ମାନେ ଯେତେ ଇଏ କଲା ପୁରା ଲାଗି ହଉଛି ମୋତେ ଏତେ ଡର ଲାଗିଲା ମୁଁ ବାପା ବାପା କହି ପୁରା କାନ୍ଦିଲି ବାପା ସେ ଲୁଣ ପକଉ ସେଠି ପକେଇରେ ଜୋକ ପାଖରେ ତା ସେ ଜୋକଟା ଗଲା ତାପରଠୁ ମୋତେ ବହୁତ ଡର ଲାଗେ। ଆମ ଘର ପାଖରେ ଯୋଉ ବିଲ ଟା ଆମର ଅଛି ସେଇଠି ଯେତେବେଳେ ଲୋକ ହୁଅନ୍ତି ସେଇଠିକି ମୁଁ ଯାଏ। ମୋତେ ଆକ୍ଚୁଲି କୁହନି କାଦୁଅ ଫାଦୁଅରେ ଟିକେ ଏମିତି ଆଗରୁ ମାଛ ମାଛ ଧରନ୍ତି ନା ହଁ ସେତେବେଳେ ଛୋଟ ଥିଲିନା ବହୁତ ବଢିଆ ଲାଗେ।
ନା କାଦୁଅରେ ଜୋକ ହିଁ ଜୋକ ହିଁ ରୁହନ୍ତି କାଦୁଅରେ।
ହଁ ଆଉଥରେ ଗୋଟେ ଗେଣ୍ଡା ବି ଗୋଟେ କାମୁଡି ଦେଇଥିଲା ଗୋଟେ ମୋତେ ସେ ଗୋଡକୁ।
ଏଇ ଗେଣ୍ଡା ନ କିଣିବା ପାଇଁ କୋଉ ଇଏ ଶ୍ରାବଣ ମାସରେ କୋଉ ଇଏରେ। ଚିତ୍ଉ ମାସ ରେ ନା କଣ ଦିଅନ୍ତି ତାଙ୍କୁ ଭୋଗ ଫୋଗ ଦିଅନ୍ତି। ବିଲରେ ଭୋଗ ଦିଆ ହୁଏନି।
ହଁ ସେଟା ମୁଁ ଜାଣିଛି ଭୋଗ ଦିଅନ୍ତି ଗୋଟେ ଯୋଉ ଫାର୍ଷ୍ଟ ଗୋଟେ ଥାଏ। ଯେତେବେଳେ ଧାନ କଟା ସରିଥାଏ।
ହଁ
ଗୋଟିଏ ଧାନ ଛଡା ଥାଏ ନା କଣ ସେଟାକୁ କୋଉ ଟାଇମ ଗୋଟେ ଆଣନ୍ତି ମୋର ଠିକ ସେ ମନେ ପଡୁନି। ନଡିଆ, ସିନ୍ଦୁର, ଫିନ୍ଦୁର, କ୍ଷୀର, ଫିର ଭୋଗ ଭୋଗ ନେଇକି ଯାଆନ୍ତି ଧୂପ ଦିଅନ୍ତି। ଆଉ ଗୋଟେ ସେଇଟା କାଟିକି ନେଇକି ଆଣନ୍ତି ନା ଠାକୁରଙ୍କ ପାଖରେ ବେଣୀ କରିକି ରଖନ୍ତି ସେଇଟା। ଠିକ ସେ ମନେ ପଡୁନି କେବେ ଆ ଆଁ।
ଅ ସେଇଟା ପ୍ରଥମ କଟା ବୋଧେ ମୋର ତ ସେ ମନେ ନାହିଁ ଆଉ।
ପ୍ରଥ ହଁ ବୋଧେ ହଁ ବୋଧେ ସେଇଆ ବୋଧେ। ଠିକ ସେ ମନେ ପଡୁନି ହଁ। ଆଉ ତାପରେ ଧାନ ଆଗରୁ ତ ଧାନ ମାନେ କଣ କହିଲେ। ଲୋକମାନେ କାଟୁଥିଲେ ଏବେ ତ ମେସିନ ଫେସିନ୍ ହେଇଗଲାଣି ଯେ ଲୋକ ଆଉ ଧାନ ବି କାଟୁନାହାନ୍ତି ମାନେ ମେସିନ। ବାହାରି ଯାଉଛି ମେସିନ୍ ଅଲଗା ଧାନ ଅଲଗା ବ କୁ ଟା ଅଲଗା ସବୁ ହେଇଯାଉଛି କିନ୍ତୁ ଆଗରୁ ଯେତେବେଳେ। ଗାଈରେ ଯୋଉ ବେଙ୍ଗଳା କରନ୍ତିନି ଜାଣିଛନ୍ତି। ବେଙ୍ଗଳା କରନ୍ତି ହଁ ହଁ ହଁ ଯେତେବେଳେ ମୁଁ ଛୋଟ ହେଇଥିଲି। ଆମର ସେତେବେଳେ ବେଙ୍ଗଳାରେ ମାନେ ଆମର ଚାଷ ମାନେ ଯେତେବେଳେ ଇଏ କରନ୍ତି ବେଙ୍ଗଳା କରନ୍ତି। ହେଲା ଉଁ ଗାଈ ପଛରେ ତିନିଟା ଲେଖା ଗାଈ ଥାନ୍ତି ନା। ମୁଁ ବି ସେଇ ବେଙ୍ଗଳା ବି ମାନେ କରେ ହଁ ସରି ବଳଦ ଅଁ ହଉ ସେଇଟା। ଆ ହାଁ ହାଁ ହାଁ ହାଁ ଓକେ ଠିକ ଅଛି ହାଁ। ହଉଚି। ସେଇ ବଳଦ ମାନେ ତାଙ୍କୁ ମୁଁ ପଛଆଡୁ ଏମିତି ବାଡାନ୍ତି ସିଏ ଧୀରେ ଧୀରେ ଯାଆନ୍ତି ନୁହ କି ଭଲ ଲାଗେନି। ତାପରେ ମଝିରେ ମଝିରେ ପୁଣି ଧାନ ଏମିତି। ଏ ମଜା ପୁରା ଅଲଗା ତାପରେ ହଁ ପା। ତାପରେ ଏଠି ବେଙ୍ଗଳା ମାନେ ଟିଉସନ ଫିଉସନ ଯା ପାଠ ପଢିବା ପାଇଁ ଯାଉନ ଥିବି ସେଠି ବେଙ୍ଗଳା ମା ମାନେ ମୁଁ ଆଡ଼ଉ ମାନେ ଅଡଉଥିବି। ତାପରେ ମଝିରେ ଥରେ ଏମିତି କଣ ଗୋଟେ କୁଟା ଏମିତି କାଢନ୍ତିନି ଗୋଟେ ଗୋଟେ। କାଢିକି କଣ ସେଟା ଗୋଟେ କରନ୍ତି ହାଣନ୍ତି ନା ଏମିତି କଣ କରନ୍ତି। ତାପରେ ମାନେ ଯେତେବେଳେ ବେଙ୍ଗଳା ହୁଏ ମଝିରେ ଯୋଉ।
ହଁ ସେ କୁଟା ଆଉ କୁଟା କାଢ଼ି ସେଟା ହାଣିକି ଆଉଥରେ ଇଏ ଆଉଥରେ ଚଲିଲେ ସେ ସଫା କରେ।
ମାନେ ସବୁ ଧାନ ହଁ ତ ତାପରେ ହୁଁ। ହଳ ମାନେ ବେଙ୍ଗଳା ସରିଯାଏ ଯେତେବେଳେ କୁଟା ବଦାଡି କରନ୍ତି। ମୁଁ ସେ ବଦାଡି କି ଯାଏ ଉଁ ସେତେବେଳେ କଣ ହେଲା ମାନେ ମୁଁ ଟିଉସନ ଯାଇନି ନା। ତ ମା ବାଡେଇବା ପାଇଁ ମତେ ଦୌଡେ ମୁଁ କଣ କରେ ଏ ଯୋଉ କୁଟା ବଦାଡି ନୁହ କି ସେ ବଦାଡିରେ ଲୁଚି ଯାଇଥି ତାପରେ ମୋ ଉପରେ ପୁଣି କୁଟା ପକେଇ ଦିଅନ୍ତି ମାନେ କୁଟା ଭିତରେ ଲୁଚିଯାଉ। ବେଳେ ବେଳେ ତ ଏମିତି ହୁଏକି ମାନେ ସ୍କୁଲ ବି ଯେତେବେଳେ ଯାଏନି ମୁଁ। ସେଇ କୁଟା ବଦାଡିରେ ସେମିତି ପୁରା ଚାରିଟା ପର୍ଯ୍ୟନ୍ତ ଥିବି ମତଲେ ଖୋଜିବେ ଖାଇବା ପାଇଁ ଖୋଜିବେ ମୁଁ ସେଇଠୁ ପୁରା। ସନ୍ଧ୍ୟାବେଳେ କହିବେ ମାରିବୁନି ଆସେ ତାପରେ ମୁଁ ବାହାରେ ଯାଇକି।
ଆ ପାଠ ନ ପଢ଼ିବା ପାଇଁ ସେଇଟା ଗୋଟେ ବାହାନା ଥିଲା ଗୋଟେ। ସତ କଥା। ପାଠଟା କଣ ସମସ୍ତକୁ ଭଲ ଲାଗେ? ପାଠଟା ନଥିଲେ ଭଲ ସମସ୍ତଙ୍କ ପାଇଁ। ହାଲୋ।
ଏ ସାର୍ ମାନେ କି ମ୍ୟାମ୍ ମାନେ ପାଠ ଦେଇଇଥାନ୍ତି ନ କଲେ ମାଡ ଖାଆନ୍ତି ନା।
ସେଦିନ ଡରିକି ତ ଯାଆନ୍ତିି ଡରିକି ତ ଯିବା କଥା ନୁହଁ।
ସ୍କୁଲ ଥାଏ ହେଲା ମୁଁ ଜମା ସ୍କୁଲ ମାନେ ଉଠି ପାରିନି, ଆଉ ଯୋଉଦିନ ଅଣ୍ଡା ଦିଆଯାଇଥାଏ, ମୁଁ ସେଇଦିନ ଜଲଦି ବାହାରିକି ଆଗେ ପଳେଇଥିବି ହେଲା, ହଁ ଅଣ୍ଡା ଦିଆ ପଳେଇଥିବି
ଶନିିବାର ବୁଧବାର ଦିଇନି ନା?
ହଁ ଶନିବାର ବୁଧବାର ବୋଧେ ଦିଅନ୍ତି। ତାପରେ ଯେତେବେଳେ ଆମର କଣ କହିଲ ମୁଁ ସବୁବେଳେ ଯିବି ଖାଇଛୁଟି ବେଳେ ମୁଁ ସାର୍ ଙ୍କୁ ବି ସାରଙ୍କୁ ପଳେଇବି ଆଉ ମାନେ ଭଲ ଲାଗୁନି ମିଛ କହିବି ପଳେଇବି। ସେମାନେ ଛାଡ଼ନ୍ତିନି ଯେତଳେ ମୁଁ କଣ କରେ ଝରକା ପଟେ ବ୍ୟାଗଟା ଗଳେଇଦେବି ତାପରେ ପୁଣି ବାହାରି ଯିବି ଏପଟେ ତାପରେ ଝରକା ଗୋଟେ ବ୍ୟାଗ ଟା ନେଇକି ପଳାଏ। ଏମିତି ବହୁତ ଥର କରିଛି ବହୁତ ଥର ମାଡ ବି ଖାଇଛି ମୁଁ। ବହୁତ ଥର ପା କହୁଛି ବହୁତ ଥର ଯାଇଛି ବହୁତ ଥର ମାଡ ବି ଖାଇଛି ବହୁତ ଥର।
ସେଇ ସମୟ ଥରେ ପଳେଇଆଇଲେ ଭଲ ଲାଗନ୍ତା ଆଉଥରେ।
କଣ କହିଲେ ହଁ ସ ସେଇଦିନ ମାନେ ସ୍କୁଲ ଉଁ ଲେ ଛୋଟବେଳେ ଯୋଉ ସ୍କୁଲ ଯିବା ହଁ ସ୍କୁଲ ଜୀବନ ଆଉ କେବେ ଆସିବନି। ସ୍କୁଲ ଟାଇମ୍ ରେ କେତେ ସାଙ୍ଗ କେତେ ମାଡ? ତାପରେ ସ୍କୁଲ ପରେ ମାନେ ହଁ ପା କଲେଜରେ ବି ବହୁତ ବଢିଆ ଲାଗେ।
ତ ସବୁରୁ ମଜା ହଉଚି ସ୍କୁଲ।
ହଁ ସେ ସାଙ୍ଗ ଯେମିତି ଆଜି କାଲି ଦୁନିଆରେ ମାନେ ଆ ମାନେ ଯୋଉ ସକ୍ତ ଫ୍ରେଣ୍ଡସିପ୍ ଯୋଉ ମାନେ ସାଙ୍ଗ ଯୋଉଟା ବନ୍ଧୁତ୍ବ ଯୋଉଟା।
ହେତଳେ ସ୍କୁଲ ସମୟରେ ସ୍ଵାର୍ଥ ନଥିଲା କି ଜାଣିନ
ହଁ ଆଉ ହଁ ସେତଳେ ସେତଳେ କିଛି ନଥିଲା ଆଉ ଏ ବେ ସବୁ ସ୍ୱାର୍ଥ। କଥା ହବା ପାଇଁ ସେ ମାନେ ସାର୍ଥ ସବୁ ପାଇଁ ସାର୍ଥ।
କଣ କରିବା କହୁନା?
କଣ କହିଲି ରଖୁଛି ପ ହେଲା ହେଲା ରଖୁଛି। ହଁ ଯାଉଛି ଟିକେ ଯିଏ ଯିବି କୁକୁରମା ଆସିଲେନି ତ ତାଙ୍କୁ ଟିକେ ଦେବି ଖାଇବା ପାଇଁ
ହଁ।
କାଟି ଦିଅନ୍ତୁ ସିଆଡୁ।